ହାଲୋ ଗୁଡ୍ ଇଭିନିଙ୍ଗ୍।
ଗୁଡ୍ ଇଭିନିଙ୍ଗ୍।
କଣ କରୁଚନ୍ତି?
ହଁ କିଛି ନାହିଁ ଏମିତି ବସିଚି ଆଉ।
ମୁଁ ପିଆଜ କାଟୁଚି ଯେ କ କଥା କହିପାରୁନି ମୋ ଆଖି ଏତେ ଜୋରେ ପୋଡୁଚି।
ହେଁ- ହେଁ -ହେଁ। ହଁ- କଣ୍ କରିବା ସେଇତ ଆମ କାମ ଆଉ। ସେଟା ଯଉ ଇଏ କଲେନି ଗୋଟେ କାଟିକି ଏମିତି ପନିକି ଉପରେ ମାରିଦେଲେନି।
ମାନେ ସେଟା ସତରେ ନା କହିଲେ ମୁଁ ଆଜି ଯାଏ ବିଶ୍ୱାସ କରୁନି।
ନାଇଁ ସତ ଆଉ ବି ଗୋଟେ କରିବେ କଣ କହିଲେ ଚୋପା ଛଡେଇକି ପାଣି ରେ ପକେଇଦେବେ
ପାଣିରେ?
ହଁ ତାପରେ କାଟିବେ ଆଉ ପୋଡିବନି।
ଠିକ୍ ଅଛି ଦିଟା ଯାକରୁ ଯଉଟା ହେଲେ ଗୋଟେ କରିବି ଆଉ।
ଏ-ହେଁ -ହେଁ।
ହେଁ- ମଟନ କରିବି ଯେ ମୁଁ ସେ ପିଆଜ ତ କାଟିଲା ବଳକୁ ମୋର ଏଣେ ଧୂଆଁ ବାହାରି ପଡିଲାଣି। ହେଁ- ହେଁ।
ହେଁ -ହେଁ।
ଏତେ ମୋ ଆଖି ଏତେ ଜୋର୍ ରେ ପୋଡ଼େ ବହୁତ୍ ଜୋର୍ ରେ ପୋଡ଼େ।
ମୋର ବି ଯେ ବେଶୀ ଯଉଗୁଡା ଲାଲ୍ ପିଆଜ ସେଗୁଡା ଟିକେ ଅଧିକ ପୋଡିବ।
ଅଧିକ ସେଗୁଡ଼ା ତ ସବୁ ଆଣିଛନ୍ତି ଏପ ଏଥର ସବୁ ଲାଲ ଖାଲି ଦେଖାଯାଉଛି ଆଉ।
ହଁ ପରା। ମଟନରେ କଣ ରୁଟି?
ମଟନ ରେ ରୁଟି ହେଇଛି ଭାତ ମୋର ପା ମୋର ଭାତ ମୁଁ ଖାଇପାରେନି ରୁଟି। କଣ କରିବି ଗୋଟେ ବଡ଼ ପ୍ରୋବ୍ଲେମ ମୋର ସେଇଟା।
ମୋ ସାଙ୍ଗ ବି ଗୋଟେ ଅଛି ସିଏ ନା ରୁଟି ଖାଇଲି ତାକୁ ନା ଏଗାରଟା ବାରଟା ରାତିରେ ପୁଣି ଭୋକ କରିବ।
ମୋତେ ମୋ ସମସ୍ତେ ଯିଏ ବି କଥା ହଉଛନ୍ତି ମତେ ପ ଚାରୁଚନ୍ତି ମୁଁ କହୁଛି ମତେ ମୁଁ ଭାତ ବିନା ରହିପାରିବିନି।
ହଁ ପରା ଆମେ ବି ମୋର ମାନେ ମୁ ରାତିରେ ଖାଏନି ଭାତ। କିନ୍ତୁ ସକାଳେ ପଖାଳ ଟା କମ୍ପଲସରୀ ବର୍ଷା ଖରା ଶୀତ ଯାହା ହେଇଥାଉ।
ଯାହା ହେଇଥାଉ ଭଲ ଭଲ। ଆମର ଗୋଟେ ଟାଇମ ଖାଇବା। ଦିନରେ ହୁଁ। ଏ ରାତିରେ ସମସ୍ତେ ରୁଟି ଖାଇବେ ମୁଁ ଏକୁଟିଆ ମୋ ପାଇଁ ଭାତ ବସେଇବି ଜାଣିଛନି।
ଆଚ୍ଛା।
ମାନେ ସମସ୍ତେ ରୁଟି ଖାଇ ଦଉଛନ୍ତି ମୁଁ ଏକୁଟିଆ ମୋ ପାଇଁ ମୁଁ ପୁଣି ଖରାବେଳେ ଯୋଉ ଭା ତ ଥିବ ମୁଁ ସେଇଟା ଖାଇପାରିବିନି।
ହଁ ହଁ ଭାତ ଟା ମତେ ଟିକେ ଭଲ ନ ଲାଗିଲେ ମୁଁ ଖାଇ ପାରିବିନି ଶୁଖି
କିଛି ନାଇଁ ତମେ ଯୋଉଥିରେ ମାନେ ଇଏ ଆଉ ତମକୁ ଯୋଉଟା ଶାନ୍ତି ମିଳ ସେଇ ଜିନିଷ ଭଲ ସେ। ଥିରେ ଭାତ ରୁଟି ରେ କଣ ଅଛି?
ମୁଁ ତ ନିଜେ ବନଉଛି ମୋତେ ଟିକେ କଷ୍ଟ ହଉ ପଛେ ମୁଁ ମୋର ନିଜେ କରିକି ଖାଇବି।
ନହେଲେ ଅରୁଆ ହାତ କରିଦେବି ନା ଅରୁଆ ଚଳେନି ଆ
ନାଇଁ ନାଇଁ ନାଇଁ ନା ନାଇଁ ଭଗବାନ ଅରୁଆ ଟୁ ମୁଁ ବହୁତ ଦୂର ହଁ।
ହୁଁ
ଆଉ ଏବେ କଣ କରୁଥିଲେ?
ଏବେ ଏମତି ଦିଦି ସନ୍ଧ୍ୟାବେଳେ ଏମିତି ଚାଲିଥିଲୁ ଆଉ।
ଚାଲନ୍ତି ନା ଭଲ ଅଭ୍ୟାସ ରଖିଛନ୍ତି ଆଉ। ମୋ ଝିଅ ତ ମୋଟା ହେଇଯାଉଛି କଣ କହିମି ଚାଲୁନି କଣ କରିବି ତାକୁ?
ହଁ ନାଇଁ ଛୋଟେ ଏତେ ଛୋଟ ବେଳୁ ମୋଟା ହେଇଗଲା ବେଳକୁ ନା ମାନେ ଆଗକୁ ବହୁତ ସାରା ମାନେ ଅସୁବିଧା ହୁଁ।
ଠୁ ହେଲାଣି ପରା ତାର ଏବେଠୁ ଗାଇନିଂ ପ୍ରୋବ୍ଲେମ ହେଲାଣି ତାର।
ଏତେ ଛୋଟ ଏଳୁ ବୟସରୁ।
ବୟସରୁ। କଣ କରିବା ଏକ୍ସରସାଇଜ୍ କରୁନି ଯୋଉ ଫାଷ୍ଟ ଫୁଡ଼୍ ମୋତେ କହିଲା ମାମା ଆଉ ଟୋଟାଲି ମୁଁ ଫାଷ୍ଟ ଫୁଡ଼ୁ ଖାଇମିନି ମୁଁ ଛୁଇଁବିନି ମୁଁ କହିଲି ତୁ ଯେତେକ ଖାଇଛୁ ତୁ ଏବେ ପନ୍ଦ ପନ୍ଦର ବର୍ଷ ଛାଡ଼ିଦେଲେ ବି ହେଇପାରିବନି ପୁରଣ ହେଇପାରିବନି।
ହଁ। ଏତେ ବି ଛୁଆ ଗୁଡ଼ା ଏ ଆଜି କାଲିିକା ଛୁଆ ଦେଖୁନାହାନ୍ତି ଫାଷ୍ଟ ଫୁଡ ଦୋକାନ ଦେଖିଲା ମାନେ ସିଏ ମାନେ ଯଦି ସେଇ ଜିନିଷ ତ ଦଉଛ ରାଗି ରୁଷି
ଜିଦି ପରା।
ଜିଦି ହଁ ପରା।
ଏବେ ସେମାନେ କଷ୍ଟ ପାଉଛନ୍ତି ତାଙ୍କ ସହିତ ଆମେ ବି କଷ୍ଟ ପାଉଛୁ।
ନିହାତି।
କଣ କରିବା ଆଉ?
ଛୁଆଙ୍କର ତ ଟିକେ କଣ ହେଇଗଲା ମାନେ ମା ବାପା ମାନେ ପୁରା
ଛୁଆର ଡବଲ୍ କଷ୍ଟ ମା ବାପା ପାଆନ୍ତି। ହେଲେ ଛୁଆ ବୁଝି ପାରନ୍ତିନି ସେଟା। ଆଜି କଣ ଆଇଟମ୍ ହେଇଚି?
ଆଜ୍ଞା।
ହେଇଛି ଆଜି?
ଆଜି ମାଛ ହବ, ସେଇ ମାଛ ଅଛି।
ମାଛ, ଆମର ଦିନରେ ହେଇଥିଲା ମାଛ।
ଆଜ୍ଞା।
ଏଇ ରାତିରେ କଣ କି ଛୋଟ ଛୁଆ ଖାଇପାରିବେନି ମାଛ।
ହଁ।
ଖାଇପାରିବେ ନା ଆମର ସବୁ ଭୋଜି ପଳେଇଲେଣି। ଗୋଟେ ଭୋଜି ଥିଲା।
ତାହେଲେ ଏବେ କେତେ ଜଣ ଅଛନ୍ତି ଖାଇବେ ସେ ମଟନ୍ କରିବେ?
ଆମେ ମା ଝିଅ ଖାଲି ଖାଇବୁ ଆଉ ଅଣା ହେଇଛି ଆଉ କଣ କଣ କରିବୁ। ମୁଁ ଜାଣିନି ତାଙ୍କର ଆଜି ଭୋଜି ଅଛି ବୋଲି। ସିଏ ବି ଜାଣିନଥିଲେ। ବୋଉଙ୍କର ତାଙ୍କ ଷ୍ଟାପେ ଙ୍କର ଭୋଜି ତାଙ୍କ ଝିଅ ନା ପୁଅ କିଏ ମ୍ୟାରେଜ୍ କରୁଛନ୍ତି।
ତାଙ୍କର ଭୋଜି ଆଜି।
ଦି ଜଣ ଖାଇକି କଣ ସରେଇ ପାରିବେ?
ନାଇଁ ଏ ଫ୍ରିଜ୍ ରେ ହଁ ସରିିବନି ଏ କେଜିଏ ଆଣିଛନ୍ତି, ଆମେ କେତେ ଖାଇବୁ।
ହଁ।
ସେ ଜାଣିନଥିଲେ ସିଏ ଆଜି ଯିବେ ବୋଲି ଭୋଜି ଖାଇ।
ମାନେ ବୋଉ କହିନଥିଲେ ବୋଧେ ସେ ଜାଣି ନାହାନ୍ତି। ଆଣି ଆସିଲେ ଆସିଲା ପରେ ଘରେ ବୋଉ କହିଲେ। ଆ ସିଏ ପଳେଇଲେ ଦି ଜଣ ଯାକ। ଆମେ ମା ଛୁଆ ଖାଇବୁ ଆଉ।
କାଲି ବି ପୁଣି ଗୁରୁବାର।
ଗୁରୁବାର ମୁଁ ରଖିବା ପାଇଁ ମୋତେ ଭଲ ଲାଗେନି। ହେଲେ ଆଉ କଣ କରାଯିବ।
ଅ, ସେୟା ବା ଆଉ କିଛି ଉପାୟ ବି ନାହିଁ। ଏତେ ଗୁଡା ଜିନିଷ ଏତେ ଟ ଉଁ, ତାପରେ ସେ କଣ ଶସ୍ତା ହେଇଚି ଏତେ ଟଙ୍କା ହେଲାଣି କେଜି ସାତଶହ ଆଠଶହ।
ତାକୁ ତ ଫୋପାଡିବା ପାଇଁ ଦେହ ସଇବନି। ଆ ଖାଇବି ହବନି, ଆଉ କଣ କରିବା।
ହଁ ଦି ଜଣ କେତେ ଖାଇବେ। ଯେ ବନେଇକି ରଖିଦେବେ ନା, ଏମତି ଯୋଉ ଉଁ, ଲୁ- ହଳଦୀ ଗୁଣ୍ଡ ଲୁଣ ବନେଇକି ରଖିଦେବେ। କାଲି ଖାଇଦେବେ ଭାଇନା ଆଉ। ଦିନରେ ଗୁରୁବାର ତାଙ୍କର ସେ ଖାଆନ୍ତି?
ନାଇଁ ଭାଇନା ଖାଇବେନି, ଛୁଆ ସେଇ ଛୁଆ।
ନାଇଁ ସେ ମଟନ୍ ଗୁଡା କୋଲଷ୍ଟ୍ରୋଲ୍ ଅଧିକା ହବ। ତାଙ୍କୁ ଟିକେ ସେ ଗୁଡା କମ୍ ଦିଅନ୍ତୁ।
ସେଇଆ ପରା କହୁଛି ଝିଅ ତ ଏବେ ଖାଇବନି। ସେ ଜମା ଦି ପିସ୍ ଖାଇବ, ମଟନ୍ ଚିକେନ୍ ହେଇଥିଲେ ହେଲେ ଖାଇଥାନ୍ତା। ମଟନ୍ ସେ ଖାଇବନି। ଯାହା ଏକୁଟିଆ ମୁଁ ଖାଏ।
ହଁ।
ମୋ ଦି ଝିଅ ଯାକ ମଟନ୍ ଖାଇବେନି।
ପ୍ରାୟ ଛୁଆଙ୍କ ମଟନ୍ ପସନ୍ଦ ନୁହଁ। ଚିକେନ୍ ସବୁ ତାଙ୍କର ପ୍ରିୟ। ଏଇଟା ଟିକେ ଟାଣ ହୁଏ କି କଣ କେଜାଣି।
ଯେ କଣ ପାଇଁ ବେଶୀ ମାନେ ନାଇଣ୍ଟି ପରସେଣ୍ଟ ପିଲାଙ୍କର ହେଇଥିବ ଚିକେନ୍ ପସନ୍ଦ।
ହଁ ପରା।
ସେଟି ସେ ପୁଣି ବଡ଼ ହେଇଗଲେ ଆଉ ଚିକେନେ ଏତେ ଇଏ କରିବେନି। ମଟନ୍ କୁ ବେଶୀ ଭଲ ପାଇବେ। କିନ୍ତୁ ଏବେ ତାଙ୍କର ସବୁ ଚିକେନ୍
ହଁ।
ସେ ସେଇଟା ଭଲସେ ଖାଇପାରନ୍ତିନି ମଧ୍ୟ।
ନା ଆଉ କଣ ଅଛି ଏରାକ ମୁଁ ଜାଣିନି।
ହଁ। ପଢ଼ାପଢ଼ି କଣ ଟିଉସନ୍ ଯାଇଛନ୍ତି ସବୁ।
ଏ ଟିଉସନ ଯାଇଚି ଏଇ ସାନ ଝିଅ ଟିଉସନ ଯାଇଚି। ବଡ଼ ଝିଅ ଘରେ ପଢ଼ୁଛି ତାର ଗୋଟେ ଟାଇମ୍।
ଆଚ୍ଛା।
ତାର ସଖ ହଁ ପଢାପଢି ମୁ ଦେଖାଯାଉଛି ମୋର ଦୁ ଦୁଇ ଝିଅ ଗୋଟିଏ ପୁଅ। ହେଲା ପୁଅ ପୁରା ଛୋଟ ଏଲ୍ କେଜିରେ ପଡୁଚି।
ଆଜ୍ଞା।
ଆ ସେ ପୁଅକୁ ମତେ ଟିକେ ବେଶୀ ଦେଖିବା ପାଇଁ ପଡୁଚି।
ହଁ ସେ ମାନେ କଣ କହିଲେ ତାଙ୍କୁ ମେନ୍ ତାଙ୍କ ଇଏ ଟା ଦୃଢ ହେଇଗଲେ କଣ କଇଲ ମୂଳ ଦୁଆ ଟା ନା। ଆଗକୁ ସେ ଛା ହଁ ସେ ସେ ଆଗକୁ ଅଗୁକୁ ଆଉ ତମ ମାନେ ଇଏ କରିବାକୁ ପଡିବନି ସେତିକି ଯାଇକି ଟିକେ ତମକୁ ନଜର ଦେବାକୁ ପଡିବ। ଧରିଗଲେ ନା ମାନେ ପାଠ ପ-ପ-ପଶିଗଲେ ନା ତା ଭିତରେ ତମକୁ ଆଉ ଏତେ ଇଏ କରିବାକୁ ପଡିବନି ସେତିକି ତାଙ୍କ ମାନେ ମାଇଣ୍ଡ ରେ ରହିବା ଦରକାର ଇଏଟା।
ତାପରେ ଆମ ଗାଁ ଯ ଯିବାକୁ ପଡିବ ହଁ ଗାଁ ଗାଁ ଗଲେ ପରିବେଶ ଅଲଗା। ମମି ନାହାନ୍ତି ବାବା ଭୋଜି। ମୁଁ ଠିଆ ହେବ କି ଯାଉଚି ରହ। ହଁ ଝିଅ କୂଅ।
ଆଜ୍ଞା।
ମୁଁ ତ ଝିଅଡକିଉଚି ଆଉ ମତେ ଲାଗୁଛି ବୋଧେ ଅନମ୍ୟାରେଡ ଅଛନ୍ତି ଅନମ୍ୟାରେଡ ନା?
ହଁ।
ହଁ ଏଥିପାଇଁ ଚା ବାବା। ମା ମୁ ଘର ଚାଲେ। ଆଉ ଝିଅ ତମେ ରାତି କଣ ଖାଇବ ରୁଟି ନା ଭାତ?
ନାଇଁ ରୁ ରୁଟି ମୋର।
ଓ
ରୁଟି ହଁ ମୋର ଗୋଟେ କଣ ସାଧା ହବ ସେମାନଙ୍କର ଆମିଷ ଆଉ।
ଓହୋ ଭେଜିଟେରିଆନ ଆଯି କଥା ହେଇଥିଲେ
ଓ ହୋ ହୋ ହୋ ହୋ ହଁ ହଁ। ପଳେଇବୁ ମୁଁ ଏଇଠି ଛିଡା ହେଇଚି। ନାଇଁ ଯାହା ମୁଁ ଅଛି। ଆଉ। ଓହୋ ସେଇଥିପାଇଁ ଯାହାହେଲେ ଗୋଟେ ଭଜାଭୁଜି କି କଣ ଗୋଟେ ହବ ରୁଟି ସହିତ ଆଉ।
ହୋଉ ବୋଉ କଣ କରିବ।
ହଁ ହଁ। ଆଉ ଘରେ ଭାଇ ନା କିଏ ଭଉଣୀ ନା ଆଉ କିଏ ଅଛନ୍ତି?
ହଁ ଅଛନ୍ତି ଉପରେ ଭଉଣୀ ତଳେ ଭାଇ ମଝିରେ ମୁଁ।
ମଝିରେ ଓହୋ।
ହେଁ ହେଁ।
ହୁଁ ମଝି ତଳ ତ ବୋଧେ ମାଆଙ୍କର ଉପର ବାପାଙ୍କର।
ମଝିମଝା କାର ନୁହଁ। ସେ ସେ ଦି ଜଣ ହିଁ ମତେ କୁହନ୍ତି ଏଇ କଥା।
ତ
ତୁ କାହାର ନୁହଁ ହଁ ତୁ କାହାର ନୁହଁ।
ନ୍ତି କୋଉଠି ଆଉ କିଛି
ହଁ ହଁ ହଁ।
ହୁଁ ଆଉ କିଛି ନୁହଁ। ଭଉଣୀ ଭଉଣୀ ଭାଇ ଭଉଣୀ ମୋର ତ କେହି ଭଉଣୀ ନାହାନ୍ତି ମୁଁ ଏକୁଟିଆ। ମୋର ଦି ଭାଇ। ଆଉ ଭଉଣୀ ଭଉଣୀ ଭିତରେ ଝଗଡ଼ା କେବେ ସେଇଟା ମୁଁ ଜାଣିନି। ମୋ ଝିଅ ଦି ଜଣ ଯାକ ଲାଗୁଛନ୍ତି ମୁଁ ସେଇଟା ତାଙ୍କୁ ରାଗୁଛି ସବୁବେଳେ।
ଆଜ୍ଞା ଦିଦି।
ଓ ମୋର କିନ୍ତୁ ଭଉଣୀ ନାହାନ୍ତି। ଭାଇ ଦି ଜଣ। ବଡ଼ ମୁଁ ସାନ। ଆଜ୍ଞା ହଁ ହଁ ହଉ।
ହ ହଉ ଆପଣ ଆଜ୍ଞା ଆଜ୍ଞା ଆଜ୍ଞା ଦିଦି ଧନ୍ୟବାଦ।